ଆ ତମ କତିକି ଲଗେଇଲି ଲାଗିଗଲା ଆଉ କଣ।
ହଁ ଆଉ ଆମେ ତ ଭୋଜି ଭାତ କରିଥିଲେ ଖାଇଲେ ଆଉ ତାପରେ ଫଟୋ ଫଟ ଛାଡିଲେ ତାପରଠୁ ତ ଆମୁ କ ତାର ତ ନାହିଁ ଫେରେ କେବେଠୁ ଦେଖା ଆଉ କରିବା।
ସତେନା କଣ ଭୋଜି ଭାତ କରିଥିଲ କୋଉଠି କଲ?
ଯେହେତୁ ଏ ଆମେ ଉଁ ଯାଇଥିଲେ ମନେଇକି ତମୁ ରାମଚଣ୍ଡୀ ଆମେ ଯାଇଥିଲେ ପରା।
ଏ ହେ ମୁଁ ଭୁଲି ଯାଉଚି ସବୁକିଛି।
ଟିକେ ସ୍ମରଣ ଢିଲା ହେଲାଣି ବୟସ ହେଲାଣି ନା।
ହଁ ହଁ ହଁ ସେ କଥା ଛାଡ। ଆମୁକୁ ଯେ ଆଉଥରେ ଚାଲ ଏ ମୋ-ମୋର ମନ ଫନ ନାହିଁ କଣ ଏତେ ଦିନ ହେଇଗଲା ଆଉ ଗୋଟେ ଚାଲ ଗୋଟେ ବୁଲିବାକୁ ଯିବା।
ଆଉ ଯଦି ଯିଆ ମୁଁ କୋହୁଚି ଦେଓମାଳି ଯିଆ। ଦେଉମାଳିଟା ବଢିଆ ଜାଗା ସେଇଟା ପୁରା ପାହାଡ଼ ଏରିଆ ଶୀତ ଜାଗା ସେଠି ନେଟ୍ ଫେଟ୍ କିଛି ନାହିଁ ପୁରା ଆରାମ ସେ ଚିଲ୍ କରିକି ଆସିିବା।
ହଁ ନାଇଁ ଯୁଆଡେ ଯ୍ ନବା କଥା ଯିବା କଥା ଚାଲ କିନ୍ତୁ ଏବେ ପଇସା ଅଛି ଏବେ ଯଦି ନଗଲେ ପଇସା ପତ୍ର ଖର୍ଚ୍ଚ ହେଇଗଲେ ଆଉ କୁଆଡେ ଯାଇହବନି।
ହଉ ତାହେଲେ ଚାଲ ଆ କାଲି ଆଡେ ବାହାର ଯିବା ଆଉ।
ହଉ। ନାଇଁ ମୋର ସମସ୍ୟାରେ ଗୋଟେ ସମାଧାନ କର ମୋର ପଇସା ପତ୍ର ଖର୍ଚ୍ଚ ହେଇଯାଉଚି କଣ କଲେ ଖର୍ଚ୍ଚ ହବନି ଗୋଟେ କୁହ।
ଗୋଟେ ବ୍ୟାଙ୍କରେ ଏଫ୍ ଡି ମାରିଦିଅ।
ମୁଁ ଏଫ୍ ଡି ମାନେ କଣ?
ଫିକ୍ସ୍ ଡିପୋଜିଟ।
ଆ ସେଟା କେମିତି କଣ କରନ୍ତି?
ସେଟା ବ୍ୟାଙ୍କକୁୁ ଯିବ ବ୍ୟାଙ୍କରେ ଯେତିକି ଟାଙ୍କା ତମ ପାଖରେ ଅଛି ସବୁ ପଇସା ଦେଇଦେବ ତାକୁ କହିବ ଫିଡି ଫିକ୍ସ୍ ପିଡିପୋଜିଟ୍ ମାରଦେ ସିଏ ପଇସା ଆଉ ଉଠେଇ ପାରିବନି ସିଏ ରହିବ ପ୍ରତିିବର୍ଷ ଇଣ୍ଟରେଷ୍ଟ୍ ଇଣ୍ଟରେଷ୍ଟ୍ ଆସିବ ତମୁ।
ମାନେ ପ୍ରତିବର୍ଷ କେତେ ଲେଖା ବଢ଼ିବ ଶହେ ଟଙ୍କା ନେଖା?
ଡିପେଣ୍ଡ କରେ ତମେ କେତେ ଟଙ୍କା ପଇସା ଜମା ଯୋଗାଡ଼ କରିଚ ଯେ
ଧର ମୁଁ ଗୋଟେ ଧର ମୁଁ ଗୋଟେ କୋହୁଚି ଟଙ୍କା କୋଡିଏ ହଜାର ଧର ମୁଁ ଗୋଟେ ଫିକ୍ସ ମାଇଲି କୋହୁଚି ଗୋଟେ ଧର ସିଏ ମତେ ଦବ କେତେ?
ତାହେଲେ ଟଙ୍କା କୋଡ଼ିଏ ହଜାର ଯଦି ଆମେ ଧରିବା
ହଁ।
ଟଙ୍କା କୋଡିଏ ହଜାର ହେଲେ ଚ ଆମେ ମନେ କର ଫର ଏକଜାମ୍ପୁଲ ଟେନ୍ ପର୍ସେଣ୍ଟ ଇଣ୍ଟରେଷ୍ଟ୍ ଧିରିବା
ଦଶ ପର୍ସେଣ୍ଟେ ଦଶ ପ୍ରତିଶତ।
ଧରିଲେ ଆମର ହୋଉଚି କେତେ ଅ ଦଶ ଦି ହଜାର ଟଙ୍କା ହୋଉଚି ବର୍ଷକୁ।
ମାନେ ବର୍ଷକୁ ଦି ହଜାର ଟଙ୍କା ବଢିବ ବାର ହଜାର ହେଇଯିବ।
ଉଁ ବର୍ଷକୁ ଦି ହଜାର ବଢିବ ମାନେ ଫାଷ୍ଟ ବର୍ଷ କୋଡିଏ, ସେକେଣ୍ଡ ବର୍ଷ ବାଇଶି, ସେକେଣ୍ଡ ବର୍ଷ ଚବିଶି। ଥାଡ୍, ଫୋର୍ଥ ଏମିତି ବଢି ବଢି ଚାଲିବ ଦି ହଜାରେ।
ଆଚ୍ଛା ଆଚ୍ଛା ଏ ତ ତାହେଲେ ବଢ଼ିଆ ହେଲା।
ହଁ ତାପରେ ପଇସାଟା ଉଠେଇ ପାରିବନି ପଇସା ବଢିଚାଲିଲା ଏଇଟା ଗୋଟେ ଭଲ କଥା ଆଉ।
ହଁ ହଁ
କିନ୍ତୁ ଇତେରେ ଲାଭ କଣ ତମେ ଯଦି ଏଇ ପଇସା ଟା ଫିକ୍ସ ଡିପୋଜିଟ ନ କରି ଏସ୍ ଆଇ ପି କରିବ, ଏସ୍ ଆଇ ପି ରେ କଣ କ ଏସ୍ ଆଇ ପି ହୋଉଚି ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍।
ଆଛା।
ତମେ ପ୍ରତି ମାସ, ତମ ପାଖରେ ଯେତିକି ଟଙ୍କା ଅଛି, ତାକୁ ଗୋଟେ କାମ କର ପ୍ରତି ମାସ ପାଞ୍ଚ ହଜାର ଟଙ୍କା ପାଞ୍ଚ ବର୍ଷ ଯାଏଁ ଇନଭେଷ୍ଟ କର।
ହୁଁ।
ଏ ଭାଇ ପଇସାର ମାନେ କମ୍ପାଉଟିଙ୍ଗି ଭାଲୁ ତମେ ଜାଣିନ। ଫାଷ୍ଟ୍ ପାଞ୍ଚ ବର୍ଷର ମନେ କର, ପାଞ୍ଚ ପାଞ୍ଚଟଙ୍କା ଶୁଣୁନ ଶୁଣୁନ ଫାଷ୍ଟ ପାଞ୍ଚ ବର୍ଷରେ, ତମେ ପାଞ୍ଚ ହଜାର ଟଙ୍କା ତମେ ପ୍ରତି ମାସରେ ଦେଲ, ଫାଷ୍ଟ ପାଞ୍ଚ ବର୍ଷ ପାଇଁ। ତମର ଇଣ୍ଟେଷ୍ଟ ପଡିବ, ଗୋଟେ ପଡ଼ିକି ମନେକର ଲକ୍ଷେ ବି ହେଲା।
ହୁଁ।
ବିଶ୍ଵାସ କରିବନି ନେକ୍ସଟ୍ ପାଞ୍ଚ ବର୍ଷ ଭିତରେ ସେଇ ଲକ୍ଷ ଟା ତମ ପାଇଁ କେମିତି କୋଡିଏ ଲକ୍ଷ ତିରିଶ ଲକ୍ଷ ଜାଣି ପାରିବନି କ କାରଣ ଯେତେ ବର୍ଷ ଆଉ ତମେ କମ୍ପଆଉଡିଂ ମନି କମ୍ପାଉଣ୍ଡିଂ ପାୱାର ଜାଣିନ। ଯେତେ ପଇସା ଟା ଅଧିକ ସମୟ ପାଇଁ ରହିବ ତା ଭାଲ୍ୟୁ ସେତେ ଜଲଦି ଜଲଦି ବଢି ବଢିଯିବ।
ଯେ ପାଞ୍ଚ ବର୍ଷ ଭିତରେ ସେ ପଇସାଟା ଉଠାଇ ପାରିବନି।
ପ ପଇସା ଉଠେଇ ପାରିବ କିନ୍ତୁ ଯେତେ ଅଧିକ ଟାଇମ ପାଇଁ ପଇସା ଟା ତମେ ଦଉଥିବ ରଖୁଥିବ ସେତେ ଜଲ୍ଦି ଅଧିକ ଅଧିକ ବଢ଼ିବ, ସେଇଟା ହେଉଛି ଗୋଟେ ଫାଇଦା।
ଏଇ ଯେଉଁ ଦୁଇଟା ଜିନିଷ କହିଲ କଣ ଗୋଟେ କଣ ଏ-ସ୍- ଆଇ ବିି ଆଉ ଗୋଟେ କଣ?
ଫିକ୍ସଡ ଡିପଜିଟ।
କରିଦେଇଛି ଡିପୋଜିଟ୍। ତ ଏଇ ଦିଟାରେ ମାନେ ଯଉ ମୁହୂର୍ତ୍ତରେ ସେଇ ମୂହୁର୍ତ୍ତରେ ଉଠେଇ ହବ କାରଣ ସୁବିଧା ଅସୁବିଧା ବି ଅଛି ନା।
ହଁ ନାଇଁ ନାଇଁ ତ ମୁଁ ଗୋଟେ କାମ କର ତମେ ସୁବିଧା ଅସୁବିଧା ପାଇଁ ଅଲଗା ସଞ୍ଚୟ କର? ଆଉ ଏଇ ପଇସା ଅଲଗା କର ସୁବିଧା ଅସୁବିଧା ଟା ମ ଆକାଉଣ୍ଟରେ ରଖ। ଆଉ ଗୋଟେ ବ୍ୟାଙ୍କ ଆକାଉଣ୍ଟ କରିଦିଅ ଜିରୋ ବାଲାନ୍ସ ଆକାଉଟ ମିନିମ୍ମ ସେଭିଙ୍ଗ ଜିରୋ ବାଲାନ୍ସ ଆକାଉଣ୍ଟ।
ସେଇଆ କରିବା ଆମର ଏଇ ନିକଟରେ ଗୋଟେ ଏସ୍-ବି- ଆଇ ବ୍ୟାଙ୍କ ବୋଲି ଗୋଟେ ଅଛି ଚାଲୋ ସେଇଠିକି ମିଶିକି ଯିବା ସେ ଆଉ ଗୋଟେ ବ୍ୟାଙ୍କ ଆକାଉଣ୍ଟ ଖୋଲିଦବା ତ ମତେ ତତେ ତତେ ତ ବହୁତ ମାନେ ଜ୍ଞାନୀ ଲୋକ ମୋତେ ଟିକେ ବତେଇଦବ କେମିତି କଣ କରିବାର ଅଛି।
ହ ହଉ ଇଏ ଗୋଟେ କଥା ତମେ ଆମର ଚିହ୍ନା ବନ୍ଧୁ ଜଣେ ହବ ତମ ସାହାଯ୍ୟ କରିବେନି ତ କାହା ସାହାଯ୍ୟ କରିବି? ଆଜିକି ଯଦି ତ ତମ ସାହାଯ୍ୟ କରିବନି ଲୋକ ମଧ୍ୟ ସମାଜରେ କଣ କହିବେ ଗୋଟେ ସାଙ୍ଗଟେ ସାଙ୍ଗରେ ସାହାଯ୍ୟ କରୁନି?
ହୁଁ।
ନାଇଁ ଠିକ ଅଛି ଆପଣଙ୍କ ସାହାଯ୍ୟ ମୁଁ କରିବି ବ୍ୟସ୍ତ ହୁଅନ୍ତୁନି।
ହୁଁ ତାମାନେ ଚାଲ ଯିବା? ଏସ୍-ବି-ଆଇ ଅଫିସ କି ଯିବା ସେ ଏଇଁନା ଖରା ହଉଛି ବା ମୁଣ୍ଡ ମୁୁଣ୍ଡ ବୁଲେଇବ ଚାରିଟା ବେଳେ ଖାଇ ପିଇକି ବାହାରିକି ଯିବା।
ହଁ ହଉ ଠିକ ଅଛି ଚାରିଟାବେଳେ ଯିବାଉ
ହଁ କେମିତି କଣ କରିବା ଯେ ଖାତା ଫାତା କଣ କଣ ଦ
ବ୍ୟାଙ୍କ ଖାତା, ପାନକାର୍ଡ, ଆଧାରକାର୍ଡ ଧରିକି ଆସିଥାଅ।
ବ୍ୟାଙ୍କ ଖାତା ତ ସିଏ ଦେବେ ନା?
ହଉ ଠିକ ଅଛି ପାନକାର୍ଡ, ଆଧାରକାର୍ଡ, ପାନକାର୍ଡ, ଆଧାରକାର୍ଡ ଧରିକି ଆସ।
ଓହୋ ମୁଁ କହିଲି ପାନ କାର୍ଡ ତ ମୋ ପାଖରେ ଅଛି କିନ୍ତୁ ଆଉ ଗୋଟେ କାର୍ଡ ମୋର ବଉ ବୁଝିଲି ମୋର ଆଉ ଗୋଟେ କାର୍ଡ ବନେଇବାର ଥିଲା ଆ ହଁ ମୋର ଲେବର କାର୍ଡ ଟିକେ ବନିବାର ଥିଲା ଶ୍ରମିକ କାର୍ଡ। ଶ୍ରମିକକାର୍ଡ କଣ କରିବାକୁ ପଡିବ? ହୁଁ।
ତମେ କଣ ଶ୍ରମିକ?
ନାଇଁ ବାପାଙ୍କର କରିବାର ଥିଲା।
ଅନକଲ୍ କଣ ଶ୍ରମିକ?
ହୁଁ।
କୋଉ ଚାଷ ବିଲରେ କାମ କରୁଛ?
ଆଉ, ଆମର ଗାଁ ରେ ଚାଷ ବିଲ ଅଛି। ବାପା ଯାଆନ୍ତି ଚାଷ କରନ୍ତି। ଏବେ ଯେ ଇଠି ତ ଆରେ ଏଇନା ବା ଏଇନା ଖରା ଦିନ ଚାଲିଛି। ଖରା ଦିନେ ଧାନ ଚାଷ ହୁଏ କି? ଆମର ଖରା ଦିନେ ଡାଳୁଅ କରନ୍ତି। ଖରା ଦିନେ ଆମର ଚାଷ୍ ଧାନ ଚାଷ ର ସମୟ ହଉଛି ଆ ଶୀତ ହଁ, ତ ଏବେ ଫାଙ୍କା ଯେହେତୁରୁ ଘରେ ଅଛନ୍ତି। ପୁଣି ବର୍ଷା ଦିନ ଆଇଲେ, ପୁଣି ଯିବେ।
ତମର ଆୟୁଷ୍ମାନ କାର୍ଡ ରଖିଛ?
ହଁ, ଆୟୁଷ୍ମାନ କାର୍ଡ ଆମକୁ ମିଳିଛି। ସର୍
ନାଇଁ ଭଲ। ଆୟୁଷ୍ମାନ କାର୍ଡ ଟା ରଖିଥିବ। କାରଣ ସୁବିଧା ଅସୁବିଧା ହେଲେ ଗୋଟେ ଭଲ ମେଡ଼ିକାଲ୍ ଦୋକାନରେ ତମେ ଚାହିଁଲେ, ସେ କାର୍ଡ଼ ଦେଖେଇକି, ସୁ ସୁବିଧାଟା ମାଗେଣା ନେଇପାରିବ।
ହଁ, କିନ୍ତୁ ସିଏ ଖାଲି ମେଡିକାଲ୍ ରେ ଖାଲି କାଟୁ କରିବ। ଏମିତି ମାନେ ମେଡିସିନ୍ ଫେଡିସିନ୍ କିଣିଲା ବେଳକୁ ତମେ ହାତ୍
ନା ମେଡିସିନ୍ ମେଡ଼ିସିନ୍ ତ ତମେ ହାତରୁ ଦବାକୁ ପଡ଼ିବ ନା, ସବୁ ଜିନିଷ ସବୁ ତ କଣ ତ ସୁବିଧା ଦେଇପାରିବ?
ନାଇଁ ମତେ ଲାଗୁଥିଲା କି, କାର୍ଡ ଦେଖେଇଲେ ମେଡିସିନ୍ ହି ମିଳିବ। ଦେଖିଲା ବେଳକୁ ମେଡିସିନି ଗୁରୁ ମିଳୁନି, ଖାଲି ଯାହା
ତମର ଯାହା ରୋଗ ବାଗ ହେଉଛି, ଡ଼ା ଆଡମିଡ୍ ହେଲ ହସ୍ପିଟାଲରେ ହସ୍ପିଟାଲ ର ବିଲ୍ ଟା କାର୍ଡ ଦବ। ମେଡିକାଲ୍ ଆଉ ଅଲଗା ଖର୍ ର୍ଚ ଦବନି। ହସ୍ପିଟାଲ୍ ଯେତେ ଲକ୍ଷ, ଦି ଲକ୍ଷ, ଡାକ୍ତର ଚାର୍ଜ ସେଇଟା ସବୁ ଆୟୁଷ୍ମାନ କାଟିଦବ। ଏଇଟା ପରେ ବାକି ଯଉ ପଇସା ରହିବ, ହେଇଟା ତମ ହାତରୁ ପଡ଼ିବ। ତମେ ଖୁସି ହବା କଥା। ଗୋଟେ ମେଜର ଏମାଉଣ୍ଟ ଟା ମୁଣ୍ଡରୁ ପଳଉଛି। ଆଉ କୋଉ ଦଶ କୋଡିଏ
ନାଇଁ, ସୁବିଧା ସୁବିଧା ଅଛି ମାନୁଛୁ। କାଇଁ କହିଲ, ଏ ସେଇ କାଡ ନା, ସେଇ ମେଡିସିନ୍ ଉପରେ ସବୁ ଜାଗ ଯାଉଛି। ସେଇଥିରେ ଏକାଥରେ ଯାଇଥାନ୍ତା।
ନାଇଁ ଗଭ୍ମେଣ୍ଟ ଯଦି ତମକୁ ସମୋସ୍ ତେଣୁ ସୁବିଧା ମାଗଣା ମେଡିସିନ୍ ଦବ। ତାହେଲେ ମେଡିସିନ୍ କମ୍ପାନୀ ଚାଲିବ ନା ବନ୍ଦ ହେଇଯିବ?
ବୁଝୁଛୁ ଯେ, କିନ୍ତୁ ସେବି ଗୋଟେ ଦୃଷ୍ଟିରୁ ଭଲ ହେଇଥାନ୍ତା ମାଗେଣା ମାନେ କଣ ଗଭ୍ମେଣ୍ଟ ତ ସୁବିଧା ଦଉଛି ନା?
ତମ କୁ ତ ସବୁ ଭଲ ଜିନଷ ଦରକାର। ତମକୁ ଭଲ ଦରକାର, ଆମକୁ ଭଲ ଦରକାର। କଣ ଖାଲି ତମକୁ ମାଗଣା ମେଡ଼ିସିନ୍ ଦରକାର? ଆମକୁ ବି ଦରକାର। ଗଭ୍ମେଣ୍ଟ ସେଇଥିପାଇଁ ସମସ୍ତଙ୍କୁ ମାଗଣା ଇନିଷ କାହାକୁ ଭଲ ଲାଗେନି? ତମେ ଏଇ ଚାଲୁନ ଦେଖିବା, ଏଇ ଆମ ବ୍ରମେଶ୍ୱରରେ ଭୁଜି ହେଲେ ସମସ୍ତେ ଦୌଡି ପଡିବେ। ତମ ଧରିତ୍ରୀ ସାଙ୍ଗ ତମ ଭା ଭଙ୍ଗିନୀ, ତମ ଭାରିଜା ସବୁ ସମସ୍ତେ ଦୗଡି ଆସିବେ କି ନାହିଁ?
ହଁ, ଆରେ ଆମେ ବା ଯାଇଥିଲୁ ଯୋଉ ଇଠେଇଁ କହୁଥିଲି ବା ଆମର ଯୋଉ ଜଗନ୍ନାଥ ଆଶ୍ରମ ଯୋଉ ଖାଇବା ପିଆ ହଉଥିଲା। କହୁଣଥିଲି ଇଠିକି ସବୁ ପଳେଇ ଆସିଲେ।
ହଁ ବା, ଭାବ! ତ ମାଗଣା ଜିନିଷ ଥରେ ଲୋକ ଶୁଣିଲା, ମାନେ ସେ ଯୋଉଠୁ ଥାଆନ୍ତୁ, ଦୋଡ଼ିକି ଆସିକି ଆସିବେ। ମାଗଣା ଇଂଶ ପାଇବା ପାଇଁ ଲୋକଙ୍କ ସମସ୍ତଙ୍କର ଆଶା। ସେଥିପାଇଁ ଗଭର୍ଣ୍ମେଣ୍ଟ ଯେ ଯେତିକି ଦଉଛି ସେତିକିରେ ଖୁସିିହବାକୁ ଚେଷ୍ଟା କର। ସବୁ ଯଦି ମାଗଣା କରିଦବ, ସରକାର ଚାଲିବନେଇଁ କନ୍ ଟ୍ରି ଠପ୍ ହେଇ ଯିବ ପୁରା।
ଦଉସନ୍ତି ଦଉଥାନ୍ତୁ, ସେଥେରେ କଣ ଅଛି? ଏତେ ଦିନ କାଳ ଦେଲେଣି ଦଉଥାନ୍ତୁ।
ଦେବେ ଆଉ।
ଆଉ କଣ, କଲେଜ ପତ୍ର ଖୋଲିଲାଇଁ?
କଲେଜ ଖୁଲିଲାଣି କେବେଠୁ।
ଖୋଲ୍ ଲାଇଁ?
ଆଜ୍ଞା।
ହଁ, ନାଇଁ, ଆମର ଆଜି ଟିକେ ଛୁଟି ଦେଇସନ୍ତି। ସେ ମହରମ୍ ପାଇଁ ଛୁଟି ଦେଇଛନ୍ତି।
ହୁଁ, ଆଉ ଭଲ କଥା ଆଉ। ଛୁଟି ଦେଇଛନ୍ତି, ଘରେ ଖାଇ ପିଇକି ଶୋଇବ।
ଆରେ ଆମର ଗୋଟେ ମାନେ କଲେଜ୍ ରେ ମାନେ ସରପ୍ରାଇଜ ଟେଷ୍ଟ କରୁଛନ୍ତି। ସରପ୍ରାଇଜ ଟେଷ୍ଟ ପୂର୍ବ ଦିନ ମାନେ ଦେଇ ଦଉଛନ୍ତି କୋଶ୍ଚି ପତର। ଆ ସରପାଇଜ କୋଉଠି ହେଲା ସେ। ମାନେ ତା ପୂର୍ବ ଦିନ କୋଶ୍ଚି ପତ୍ର ଦେଇ ଦଉଛନ୍ତି କଣ ନା ସରପ୍ରାଇଜ ଟେଷ୍ଟ। ଏଥିରେ ସରପ୍ରାଇଜ କନିଆ କଣ ଅଛି।
ଆଉ ତା ଭଲ ଟିଚର ତମେ ରଖିଛ ଆଉ।
ହଁ। ସେ କୋଶ୍ଚିନ ଦଉଛନ୍ତି ତାପରେ ପିଲା ଆନ୍ସର ପୁରା ଘୋଷିକି ପଳଉଛନ୍ତି ତାକୁ ଲେଖି ଦେଇ ଆସଉଛନ୍ତି ଏମିତି ହଉଛି ଆଉ।
ହୁଁ।
ଓହୋ ତମ ତ ପ୍ଲସ ଥ୍ରୀ ଆଡମିସନ୍। ହଁ ପ୍ଲସ୍ ଥ୍ରୀ ଆଡ୍ମିସନ ତ ଏବେ ଆମର ଚାଲିଛି ଆମ କଲେଜରେ ଏବେ ଚାଲିଛି।
ହୁଁ ହୁଁ।
ମୁଁ ଆ କହିଲି ଆମ କଲେଜ ଗୋଟେ ପକେଇଦେଲନି
ହୁଁ। ମୋର ପ୍ଲସ୍ ଟୁ ପରେ ପ୍ଲାନ୍ ଅଛି ଜେଇକି ନିଟ୍ ଫିଟ ଦେବି ମୁଁ ଆ କାଇଁ ପ୍ଲସ୍ ଥ୍ରୀରେ ଆଡମିସନ୍ କରେଇବି।
ଓହୋ ସେଥିୋରୁ କଲନି ଆଉ।
ନା।
ଓ ହୋ।
ପ୍ଲାନ ମୋର ଅଲଗା ଅଛି ନା ଯଦି ପ୍ଲାନ ଥାଆନ୍ତା ମୁଁ ପ୍ଲସ୍ ଥ୍ରୀ କରିବାର କହିଥାନ୍ତି।
ଓହୋ ଏଇ ନା କଣ କରୁଛ?
ଏଇନା ମୁଁ ପ୍ଲସ୍ ଟୁ ସରିବା ଉପରେ।
ଓହୋ।
ହୁଁ
ଏ ବର୍ଷ ମାନେ ପରୀକ୍ଷା ଦବ?
ପରୀକ୍ଷା ସରିଲାଣି ନା ନା ମୋର ପ୍ଲସ ଟୁ ସରିଲାଣି ମୁଁ ଡିପ୍ଲୋମା କରୁଛି ଏଇନା
ଡିପ୍ଲୋମା କରୁଛ। ଓ ତାପରେ ଡ୍ରପ୍ ନବ ନା କଣ?
ଆଇଟିଆଇ ରେ ଡିପ୍ଲୋମା କରିକି ଡାଇରେକ୍ଟ ଚାକିରି କ- କ-କମ୍ପାନୀରେ ଚାକିରି କରିବି ଆଉ ଡ୍ରପ୍ ଫପ୍ କଣ।
ଓହୋ କହିଲ ନି ଜେଇ ନିଟ୍ ଦବ ବୋଲି ସେଥିରୁ ମୁଁ ପଚାରିଲି।
ନା ଭାବୁଛି ଆଉ ଯାଇନି ଏଠି ମୁଁ ପାରିବିନି ମୋର ଏତେ ବୁଦ୍ଧି ନାହିଁ ମୁଁ ସେହିଠି କରିବି।
ନା ବୁଦ୍ଧି ନାହିଁ ଆଉ କାହାର ବୁଦ୍ଧି ଅଛି।
ନାଇଁ ଆଉ ପାଠ ସାଠ ହଉନି ମୋର।
ଓ ହୋ।
ଆଉ ତମେ ତ ଜାଣିଥିବ ଏଇ ଯୋଉ କେତନ୍ ଅଗ୍ରୱାଲ କଥା।
କାହାର?
ଗୋଟେ କେତନଗର ହେଲେ ଜାଣିନ ଗୋଟେ ଝିଅଟା କେମିତି ତାକୁ ପୁଅ ସାଙ୍ଗଟାକୁ ପୁଅ ମହିଳା ମାନେ ପୁଅ ସାଙ୍ଗ ଟାକୁ ଧକ୍କା ମାରିଦେଲା।
ଯୋଉ ପାହାଡ଼ରୁୁ।
ଜାଣିନ କି?
ନାଇଁ ସିଏ ଆସୁଥିଲା ଏମିତି ମାନେ ସର୍ଟ ଭିଡିଓ ମୁଁ ଏତେ ତାର
ଠେଇଥିଲି କାଲି ଦେଖିନ?
ନାଇଁ ମୁଁ ସେରା ଦେଖୁନି ଆଉ ଫୋନ୍ ଫୋନ୍ ଏତେ ଦେଖିନି ଆଉ। କୋଉଟା?
ସେଇ ରିିଲ୍ରେ।
ମୁଁ ସେଇଟା ଦେଖିନି ତା ପୂର୍ବ ରିଲ୍ ଟା ଦେଖିଛି।
ନାଇଁ ନାଇଁ ଆକ୍ଚୁଆଲି ଗୋଟେ ଗୋଟେ ଛଅଶହ କୋଟି ଟଙ୍କାର ମାଲିକ କେତେନ ଗରୱାଲ୍ ତା ନା
ଆଚ୍ଛା।
ତାର ଗୋଟେ ଗାର୍ଲଫ୍ରେଣ୍ଡ ଥିଲା ସିଆ ଗୋୟାଲ୍।
ଉ ହୁଁ
ସିଏ ଆକଚୁଆଲି ଆଉ ଗୋଟେ ପୁଅ କୁ ଭଲ ପାଉଥିଲା ଚେତନ୍ ଚୌଧୁରୀ।
ହୁଁ ହୁଁ।
ସେ ସ୍ତ୍ରୀ ସେଥିପାଇଁ ତାର କେତନ୍ ଅଗ୍ରୱାଲ ର ପ ଏନ୍ଗେଜମେଣ୍ଟ ହେଇଯାଇଥିଲା ଫେବୃଆରୀ ମାସରେ। ଏଇଆ ବଟ୍ ସେ ଝିଅଟା ଆକ୍ଚୁଆଲି କେତନ୍ ଅଗ୍ରୱାଲ କୁ ଭଲ ପାଉନଥିଲା।
ହୁଁ ହୁଁ
ତାର ଅଫେୟାର ଥିଲା ଲଭ୍ ଥିଲା ଚେତନ୍ ଚୌଧୁରୀ ସହ। ସେ ଛଅଶହ କୋଟି ର ମାଲିକ। ଆଉ ତା ବାହାଘର ଯୋଉ କେତନ୍ ଅଗ୍ରୱାଲ ସିଆ ଅଗ୍ରୱାଲ ବାହାଘର ବି ହେଇଥାନ୍ତା ଗୋଟେ ଯାଜପୁରର ଜୟପୁର ର ସତର କୋଟି ଟଙ୍କାର ପ୍ୟାଲେସ ରେ ବୁକିଂ କରି ସତର କୋଟି ଟଙ୍କା ଦେଇକି ସତର କୋଟି। ସେ ହଉଚି ବହୁତ ବଡ଼ ବିଜନେସ୍ ମ୍ୟାନ୍ ବିଲ୍ଡର ବିଜନେସ୍ ମ୍ୟାନର ପୁଅ।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
ଅଲା, ତ ତା ସିଆ କୁ ୱେଲକମ୍ କରିଚି, ଲୋହାଗଡ଼ ଫୋର୍ଟକୁ ନେଇକି ଯାଇଚି ଟ୍ରେକିଙ୍ଗ କରିବା ପାଇଁ। ଆଉ ସେ ବହୁତ୍ ଟ୍ରେଣ୍ଡ ଟ୍ରେକର୍। କେତନ୍ ଅଗ୍ରୱାଲ ମାନେ ବୋଟ ଟ୍ରେକିଂ କରେ। ତ ତାକୁ ନେଇ କି ତା ବୟଫ୍ରେଣ୍ଡ ଆସିକି ସେ ତାକୁ ଠେଲି ଦେଇକି କେତେ ସେ ଶ ଚାରିଶହ କି ଛଅଶହ ଫୁଟ୍ ତଳକୁ ଠେଲି ଦେଇଛନ୍ତି।
ଆଚ୍ଛା।
ମାନେ ହବ ତା ଅବସ୍ଥା ଆଉ କଣ ଥିବ।
ହଉ ହଉ, ହଉ ମୁଁ ରହିଲି।